ହଁ ହଁ ସାର୍ ନମସ୍
ନମସ୍କାର ସାର୍
ଭଲ ଅଛନ୍ତି।
ମୁଁ ଭଲ ଅଛି।
ଆଛା କଣ କରୁଛନ୍ତି ଆଉ ହଁ ମୁଁ ବି ଅଛି ଭଲ ଅଛି ଆଉ କଣ କରୁ ଛନ୍ତି ଖାଇଲେଣି?
ନାଇଁ ମୁ ଖାଇନି ବାହାରେ ବସିଛି ଖାଇଲା ବେଳୁ ଟିକେ ନଅଟା ବାଜିବ।
ଆଚ୍ଛା। ଆଉ ସବୁ କଁ କରୁଛନ୍ତି ଆପଣ ଭଲ ଅଛନ୍ତି କଣ ଚାଲିଛି ସବୁ ଆପଣଙ୍କର।
ଭଲ ଚାଲିଛି।
ଆଚ୍ଛା। ଆଛା ଆପଣଙ୍କ ସେଠାରେ ବହୁତ ଗୁଡିଏ ତ ନାଚ ପର୍ବ ହୁଏ ମୁଁ ଶୁଣି ଶୁଣିଥିଲି ଆପଣ ସେଠାରେ ଯେମତି ଆପଣ କଲଚର କୁ ନେଇକି। ଆପଣଙ୍କ ସେଠାରେ ମୁଁ ତ ଜାଣିଛି ଏମିତି ଦଣ୍ଡ ନାଚ ଗୋଟେ ମୁଁ ଅଛି ଶୁଣିଛି ଦଣ୍ଡ ନାଚ ବହୁତ ଫେମସ ଅଛି ଦଣ୍ଡ ନାଚ ଯେମିତି ଗଞ୍ଜାମ୍ ର ପ୍ରସିଦ୍ଧ ଦଣ୍ଡ ନାଚ ହେଟା ଗୋଟେ କଳା ସଂସ୍କୃତି ଗୋଟେ। ଗଞ୍ଜାମ୍ ର
ହଁଅ
ହୁଁ ଆଚ୍ଛା ସେଇଠି ମୁଁ ଶୁଣିଥିଲି ଯେ ସେଠାରେ ଅ ଲୋକମାନେ ମାନେ ନିଜର ମାନସିକକୁ ନେଇ ମା କାଳୀଙ୍କୁ ଶିବଙ୍କୁ ଧରି ଅଠର ଦିନ ଧରି। ଗାଁ ଗାଁ ବୁଲି ନିଜର ଦଣ୍ଡ ଅବିଧାନ ସାରି ସେଠାରେ ବିଭିନ୍ନ ପ୍ରକାରର ପ୍ରସିଦ୍ଧ ମାନେ ପଦ୍ଧତି ଦେଇକି ପାଳନ କରିକି ସେଠାରେ ମାନେ ଇଏ କରୁଛନ୍ତି। ଆ ଠିକ୍ କି।
ମାନେ କାଳି ଆଉ ସିଙ୍ଗଧରି ବାଟଣା ବୁଲନ୍ତି ଯାହା ମାନସିକ ଥିବେ। ତାଙ୍କେ ପୁଣି ରଖନ୍ତି ତାଙ୍କ ମାନସିକ ପୁର୍ଣ୍ଣା ହେଲେ ମାନେ ପୁଣି ଆର ବର୍ଷୁ ମାନେ ବଷୁ ସବୁ ଥରେ ଏଇ ଦଣ୍ଡ ନାଚ ବାହାରେ ଉଁ ଯାଆ ଦ୍ଵାରା ଲୋକମାନଙ୍କର ମାନସିକ ଥାଏ ମାନେ ଈ ଇଏ କରି ସିଏ କରି ଯୋଉ ମାନେ ମାନସିକ ତାଙ୍କେ ଥିବେ ସେଇ ମାନସିକ ପୂର୍ଣ୍ଣ ହେଲେ ପୁଣି ଆଉଥରେ ମାନସର ସିଏ ଆଉ ଥରେ ପୁଣି ମହାପ୍ରଭୁ ତାଙ୍କ ବାଟଣପୁର ଯାଇ ଦିନେ ରହି ସେଠୁ ପ୍ରସାଦ ଉଏ ହୁଏ ମାନେ ଲୋକ ଭିଡ଼ ହୁଅନ୍ତି ଉଁ-ଉଁ ମାଛ ଇଏ ହୁଏ ମାନେ ଧୂଳି ଦଣ୍ଡ
ଧୂଳି ଦଣ୍ଡ ଅଗ୍ନି ଦଣ୍ଡ ପୁଣି। ଏମିତିବିତି ବହୁତ ଗୁଡିଏ ମୁଁ ପ୍ରୋସେସ ଶୁଣିଛି ଯୋଉଥିରେ କି ଶିବ ଅ ମା କାଳୀଙ୍କୁ ପ୍ରସନ୍ନ କରାଯାଇଥାଏ। ବିଭିନ୍ନ ଭକ୍ତମାନୋନ ନିଜର ମାନସିକ ଧରି ସେଠାରେ ଆସନ୍ତି ଅଠର ଦିନ ଧରି ନିଜ ନିଜକୁ କଷ୍ଟ ଦେଇକି ଦେହକୁ ସେଠାରେ ପାଳନ କରୁଛନ୍ତି ଯେମିତି। ଗଞ୍ଜାମ୍ ପ୍ରସିଦ୍ଧ ଦଣ୍ଡ ନାଚର ହୁଁ।
ତାଙ୍କ ମାନସିକ ପୂର୍ଣ୍ଣ ପାଇଁ ତାଙ୍କେ ଯାଇଥିବେ ଯାହା ଯାହାକି ଆଗରୁ ଯାହାର ମାନସିକ ଥିବ।
ହୁଁ। ଠିକ କହିଲା ଆପଣ ମୁଁ ଶୁଣିଛି ମୋତେ ଦଣ୍ଡନାଚକୁ ମଧ୍ୟ ଅ କହୁଛନ୍ତି ଯେ ମାନସିକ। କି
ହଁ ସେଇଟା ମାନସିକ ଥିଲା ବି ଆେ ଯାଇପାରିବେ ଖାଲି ସେମିତି ବି ଯାଇପାରିବନି ଦଣ୍ଡନାଚକୁ ମାନେ ଯା ଯାହାର ମାନସିକ ଅଛି ସିଏ ସିଏ ଆଗେ ପୁଣି ଯାଇପାରିବ ଖାଲି ଯାଇ ପାରିବେ ଲୋକ ମେତର ଖାଲି ସେଇନ୍ତି ଲୋକ ପ୍ରାୟ ଯାଉନାହାନ୍ତି କିଏ ବି ଯାଉନାହାନ୍ତି ପ୍ରାୟ ନାଇଁ କିଏ ବି ଯାଉନାହାନ୍ତି ଯାହାର ମା କଷିକ ଥିବେ ସିଇଆଗେ ଯାଉଚନ୍ତି।
ହୁଁ ଆଛା ମୁଁ ଶୁଣିଛି ଦଣ୍ଡନାଚରେ ଯୋଉ ରାତ୍ର ଭୋଜନ ହୁଏ ସେ ବହୁତ ଗୋଟିଏ ଅ ଗୋଟେ ଜାଣିବା ବୋହୁତୁ
ମାନେ ଦଣ୍ଡ ନାଚ ସେ ଯାତ୍ରାର ରାତ୍ର ଭୋଜନକୁ ଯାହା ଦ୍ଵାରା ମାନେ ଶିବ ମହାପ୍ରଭୁ ଦେଉଥିଲେ କାଳି ତୁଳେ ଶୁଣୁନାହାନ୍ତି ହେଲେ କାଳି ଶିବ ଆସିଥାନ୍ତି କାଳୀ ମାହାପ୍ରଭୁ ମାନେ ଶିବ କାଳି ମିଶିକିରି କାଳି ଗୋଟେ ପାର୍ବତୀ ମାନେ ତାଙ୍କ ଅଭିଶାପ ମିଳିଥିଲା କଣ ନା ଶିବ କାଳି ଏକାଟି ହେଇପାରିବନି କେବେ ବି ହେଲେ ଉ ଶିବ ମହାପ୍ରଭୁ ଆଜ୍ଞା ଅଭିଶାପ ଦେଇଥିଲେ ଆମେ କେବେ ବି ମିଶି ପାରିବାନି ଯାହା ଦ୍ଵାରା ହୁଁ ପାର୍ବତୀ ମହାପ୍ରଭୁ କହିଥିଲେ ମାନେ ଭୁଲ ମାଗି କହିଥିଲେ କି ନାଇ ନାଇଁ ଆପଣ ଯଦି ଏତେ ବଡ ଦଣ୍ଡ ଦିଅନି ମତେ ଯାହା ଆର କିଛି ବି ଆ ଉପାୟ ବତାନ୍ତୁ ଶିବ ମହାପୁରୁ କହିଥିଲେ କି ମିଶି ପାରିବା ଆମେ ଯୋଉ ଚୈତ୍ର ମାସର ବା କୋଡିଏ ଦିନ ଏକୋଇଶ ଦିନ ଯାହା ସେତି ଦିନ ବି ମିଶିକି ରହିବାର ଯାହା ଦ୍ଵାରା କାଳୀ ମହାପରୁ ଆମିଷ ରସୁଣ ପିଆଜ ପୁରା ମନ ପୁରା ଇଏ ଥିବ ତାଙ୍କ ନିବାରଣ କରି ପ୍ରସାଦ ପ୍ରସାଦ ବେଳେ ତାଙ୍କର କାଟା କୁଟି ସବୁ ବନ୍ଦ ଫୁଟା ବି ବନ୍ଦ ଖାଲି ଘିଅରେ ଭାତ ଡାଲି ହେଇଥିବ ଡାଲମା ଭାତ ଘିଅରେ ହେଇଥିବ ପୁଣି ଉଁ ହେଇଥିବ ସେଇଟା ତ ପୁଣି ଭା ମାନେ ନିଷଧ ଥିବ ବାଣ ବାଜିବନି କି ପାଟି ଶୁଭିବନି ଖାଲି ଢୋଲ ଇଏରେ ସୁ ଶୁଭିଥିବ ମାନେ କୁକୁର ଭୂକ ଏଇରା କିଛି ସୁଭିବନି ଯାହାଦ୍ଵାରା ଉଁ ଭୋଗୁତା ମାନେ ସେଠୁ ତାଙ୍କ ଖାଇବା ବନ୍ଦ କରିଦେବେ। ତାଙ୍କ ମାରା ହେଇଯିବେ ଯାହା ଦ୍ୱାରା ତାଙ୍କେ ଦିନଟି ପାଇଁ ତାଙ୍କେ ଅଲଗା ମାନେ ଇଏ ହେଇକି ଆଉ ମିଶିବେନି ତାଙ୍କେ ସେ ମହାପ୍ରଭୁ ସେ ଇଏ କାରଣ ପାଣି ଦଣ୍ଡ ହେଲା ପରେ ପୁଣି ପାଇତ ମିଳିବ ତାଙ୍କେ ଉପା ଉପବସରେ ରହିବେ ସେଇ ଦିନିଟା।
ଆଛା ହେଲେ ଗଞ୍ଜାମ ପ୍ରସିଦ୍ଧ ଦଣ୍ଡ ନାଚ ଏଥିରେ ବହୁତ ନିଘା ନିଶା ମାନେ ବହୁତ ଗୁଡ଼ିକ ରୀତିନୀତି ନେଇ କୁନି ପାଳନ କରାଯାଇଛି ଯୋଉଠାରେ କି ଭକ୍ତ ମନ ମାନେ ବାହାର ଲୋକ ଲୋକମାନଙ୍କୁ ମଧ୍ୟ ବହୁତ ଆକୃଷ୍ଟ କରୁଛି ଏଠିରେ କଳା ସଂସ୍କୃତି ଏବଂ ଏଥିରେ ସୌନ୍ଦର୍ଯ୍ୟ ଯେଉ ଟିକି ବହୁତ ମନମୁଗ୍ଧ କରୁଛି ମାଆଙ୍କର ଏହି ବେଶ ଯେମିତି ଉଁ ଶିବଙ୍କର ଯେପରି ଉଁ ବର୍ଷ ଅଠର ଦିନ ଧରି ଦୀର୍ଘ ଧରି ଲୋକମାନେ ବହୁତ ଆ ସହିତ ବୁଲନ୍ତି ନିଜକୁ କଷ୍ଟ ଦେଇକି ମ ମାଆଙ୍କ ସହିତ ସେବା ସହିତ ସେ କରନ୍ତି ଏଇ ପ୍ରକାର କଳା ସଂସ୍କୃତି ସବୁ ଭରିଯାଇଛି ଗଞ୍ଜାମରେ ଗଞ୍ଜାମରେ ମୁ ମୁଁ ଶୁଣିଛି ଯେ ବହୁତ ଗୁଡ଼ିଏ ଆମର ନାଟକ କଳା ସଂସ୍କୃତି ଭରିି ରହିଛି ସେଥିମଧ୍ୟରୁ ରୁ ଦଣ୍ଡ ନାଚ ଗୋଟେ ଅନ୍ୟତମ ଜାଣିଥିବେ
ହୁଁ ଏଇଟା ମାନସିକ ନାଟକ। ମାନେ ବେଶୀ ଗୁରୁତ୍ୱ ଦିଆଉଛି ଦଣ୍ଡ ନାଚ ଗଞ୍ଜାମର ଫେମସ ବୋଲି ଗରୁତ୍ବ ଦିଆଯଛି ପ୍ରାୟ ଲୋକ ଜାଣିଛନ୍ତି। ଯେ ଗଞ୍ଜାମର ଦଣ୍ଡନାଚ ବୋଲି ମାନେ ବାହାରୁ ବି ମାନେ ଆମ ଦେ ଖି ବାହାର ବି ଲୋକ ଦଣ୍ଡନାଚ
ଦଣ୍ଡନାଚର ଦେଖିବାକୁ ଉପଭୋଗ କରନ୍ତି ମଧ୍ୟ ଆ ସହିତ ମଧ୍ୟ କିଛି ଗୁଡିଏ କଳା ସଂସ୍କୃତି ଏଥି ମଧ୍ୟ ଏବେ ଯାଇ ବଜାଇ ରହିଛି ଯେମିତି ଆମ ଜାଣିଥିବେ ପାଲାନାଚ ପାଲାନାଚ ମଧ୍ୟ କଣ କଣ ନା ଗଞ୍ଜାମରେ
ଗୋଟେ ପ ପୌରାଣିକ ନାଟକ ଅଛି ମାନେ ଯାହା ଯିଏ କି ମ ରାମ ଲୀଳା ହଉ କି ମା କୃଷ୍ଟଲୀଳା ହେଉ ତା ଯାହା ଦ୍ଵାରା ତାଙ୍କୁ ଉତ୍ପାଦ କରିବା ମାନେ ତାଙ୍କର ତାଙ୍କର ଇଏ ବିଷୟରେ ଯାହା ଆପଣ ଜଣାଏ ଯେ
ଆଚ୍ଛା ଗଞ୍ଜାମ ତ ଗୋଟେ ଜଣାଶୁଣା ଗୋଟେ କଳା ସଂସ୍କୃତି ପାଇଁ ବହୁତ ପ୍ରସିଦ୍ଧ ଯେ ଗଞ୍ଜାମର କଳା ସଂସ୍କୃତି ପ୍ରକୃତି ହିଁ ବହୁତ ଆଧିପତ୍ୟ ଆଗକୁ ନେଇ ବଢିଛି ଏମିତି ଆମର ପୁରାତନ ଯୁଗରୁ ଦେଖିବାକୁ ଗଲେ ଏବେ ବୋଧେ ମଧ୍ୟ ତ ମୁଁ ଗଞ୍ଜାମ ର କଳା ସଂସ୍କୃତି ମଧ୍ୟ ଏବେ ମଧ୍ୟ ବଜାୟ ରଖିଛି ବିଭିନ୍ନ ପ୍ରକାର ନାଟକ ବିଭିନ୍ନ ପ୍ରକାରର। ହାସ୍ୟ ହସାତ୍ମକ କାର୍ଯ୍ୟକଳାପ ବିଭିନ୍ନ ପ୍ରକାରର ଯେକୌଣସି ଆପଣ ଦେଖିବାକୁ ଗଲେ ବିଭିନ୍ନ ପ୍ରକାରର। ଅ ନାଟକ ରୋମାଞ୍ଚକ କାହାଣୀ ହଉ ଯେକୌଣସି ପ୍ରକାର ଦେଖିବାକୁ ମିଲେ ବିଭିନ୍ନ ପ୍ରକାର‌। କବି କବିତା ମଧ୍ୟ ଏଠାରେ ମଧ୍ୟ ଅଛନ୍ତି ଆପଣ ଜାଣିଥିବେ। ଏଠାରେ ଲେଖି ମାୟର ଲେଖା କବିତା ମାନେ ବହୁତ ଗୁଡିଏ ମାନେ ମନୋରୋଗ୍ଦ ମାନେ ଲୋକମାନଙ୍କୁ ବହୁତ ଆକୃଷ୍ଟ କରୁଛି ଏଥି ଯେମିତି ଆପଣ ଦେଖିବେ। ସେଥିମଧ୍ୟରୁ ମଧ୍ୟ ଅନ୍ୟ ଗୋଟେ ନାଚ ତମ ନାଚ ଦେଖିବାକୁ ଗଲେ ଯେମିତି ଆମର ରଜା ନାଟକ। ରଜା ନାଟକ ମଧ୍ୟ ସେଟା ବି ମଧ୍ୟ ଗଞଜାମ ରେ ଗୋଟେ ବହୁତ ଫେମସ ତା
ପୁରା ପ୍ରସିଦ୍ଧ ଥିଲା ମାନେ ତାକୁ ଏବେ ଏବେ ରଜାନଟର ଗୋଟେ ସୀମାଞ୍ଚଳ ପାତ୍ର ନା କଣ ଏବେ ତାଙ୍କୁ ପଦ୍ମ ଶ୍ରୀ ବି ମିଳିଲା। ଏଇ ନାଟକର କଳା ସଂସ୍କୃତର ଜଣଙ୍କୁ ବି ମିଳିଛି ମାନେ ଏଇ ନାଟକର। ପ୍ରହ୍ଲାଦ ନାଟକ ବା ଯା ରଯା ନାଟକରେ ତାଙ୍କେ। ଆମ ଏଇ ଗଞ୍ଜାମରେ ଆକା।
ଗଞ୍ଜାମ ଯେ ପଦ୍ମଶ୍ରୀ ଉପାଧି ମଧ୍ୟ ମିଳିଛି କଳା ସଂସ୍କୃତି ନେଇକି।
ହଁ ଏଇ ରଜା ନାଟକ ମାନେ। ଉଁ ଯାହା ଦ୍ଵାରା ହିରଣ୍ୟ ମାନେ ଗୋଟେ ରଜା ଥିବ ତାଙ୍କ ପୁଅ ପ୍ରହଲ୍ଲାଦକୁ ମାନେ।
ଏଇ ଗଞ୍ଜାମର ଜୋଉ ଦେଖିବାକୁ ଗଲେ। ହୁଁ କଳା ସଂସ୍କୃତି ନେଇକରି ଗୋଟେ ନାଟକ ମଧ୍ୟ ମାନେ। ଏଇଟା ଗୋଟିଏ ସତ ଘଟଣାକୁ ନେଇକି ଗୋଟେ କାହାଣୀକୁ ନେଇକି ବନାନ୍ତି ଯେ ଯୋଉ ହିରଣ କଶ୍ୟପ ବୋଲି ଜଣେ ରଜା ଥିଲା ସେ ଯେ ଭୁ ବିଷ ଯେ ତାଙ୍କ ପୁଅ ଥିଲେ ଯେ ସେ ଯେ ବିଷ୍ଣୁ ସେ ଧର୍ମ ବହୁତୁ। ଧର୍ମରେ ଉଁ ନୁ ଗତି କରୁଥିଲେ ତାଙ୍କ ପୁଅ। ସେ କଣ କରୁଥିଲେ ହୁଁ ତାପରେ ଯେ ସେ ଭଗବାନ ସେ ବିଷ୍ଣୁଙ୍କୁ ସେ। ଘୃଣା କରୁଥିଲେ ଯେ ଉମ ଉମ୍
ମାନେ କଣ ଶୁଣୁନାହାନ୍ତି ଆପଣ ଜାଣିଛନ୍ତି ହେଲେ ଯାହା ଦ୍ଵାରା ବିଷ୍ଣୁ ତାଙ୍କ ଭାଇ। ମାନେ ବିଷ୍ଣୁ ମହାପ୍ରଭୁଙ୍କୁ ଡାକୁଥିଲେ ମାନେ ହିରନ୍ୟ କଶ୍ୟପର ତାଙ୍କ ଭାଇଙ୍କର ଉ ମାନେ ମୃତ୍ୟୁ ହେଲା ପରେ ମାନେ ତା ତାଙ୍କେ କହିଲେ ମୋ ଭାଇ ମ ରିଗଲା ବଞ୍ଚେଇ ପାରିବି ଲାନି ତାଙ୍କୁ ହିରନ୍ୟ ମହା ପ୍ରଭୁ। ତୁ ଡାକେନା ତାଙ୍କୁ କିନ୍ତୁ ତାଙ୍କ ପୁଅ ଡାକିବା ଦ୍ଵାରା ତାକୁ ବିଭିନ୍ନ ପ୍ରକାର ଦଣ୍ଡ ଦିଅନ୍ତି। ଉଁ ପୁଣି ତାକୁ ଇଏ କରନ୍ତି ତଥାପି ପ୍ରହ୍ଲାଦ ଶୁଣନ୍ତି ନାହିଁ। ସିଏ ଉଁ ହିରାନ୍ୟକ ଡା
ଉପାସକ ଥିଲେ। ତ ସେ ଭଗବାନ ବିଷ୍ଣୁଙ୍କୁ ଉପାସକ ହିଁ କରୁଥିଲେ। ହୁଁ ତାହା ପ୍ରତି ଘୃଣା କରିକି। ଇସ ହଁ ହୀରନ୍ୟ କଶ୍ୟପ ଶେଷରେ ଥରେ ସେ ତାଙ୍କୁ ମାରିବା ପାଇଁ। ପ୍ରୟାସ କରିଥିଲେ। ବହୁତ ବିଭିନ୍ନ ପ୍ରକାର ପ୍ରୟାସ କରିଥିଲେ ତା ମଧ୍ୟେ ମଧ୍ୟ ଭଗବାନ ବିଷ୍ଣୁଙ୍କୁ। ହୁଁ ଭଗବାନ ତାଙ୍କୁ ସୁରକ୍ଷା ଦେଇକି ଆସିଥିଲେ। ଥରେ ସେ ନିୃସିଂହ ଅବତାର ନେଇକି ହଁ ନୃସିଂହ ଅବତାର ମୁ
ମାନେ ତାଙ୍କ କଣ ଗୋଟେ ଅଭିିଶାପ ବି ମିଳିଥାଏ ହିରଣ୍ୟ କଶ୍ୟପ ତାଙ୍କୁ ବି ଗୋଟେ ବ୍ରହ୍ମା ଗୋଟେ ବର ଦେଇ ଥିଲେ ତମେ ଉଁ ସ୍ଥଳେ ମରି ପାରିବନି ଜଳେ ମରି ପାରିବନି। କି ତମେ ଗୋଟେ ମଣିଷ ହାତରେ ମରି ପାରିବନି କି ପଶୁ ହାତରେ ବି ମରି ପାରିବନି। ଯାହା ଦ୍ଵାରା ଉଁ ଭଗବାନ ବିଷ୍ଣୁ ମହାପ୍ରଭୁ ନର ସିଂହ ଆବତାର ଦେଇଥିଲେ ଉଁ ଉଁ ନା ମନୀଷ ନା ପଶୁ ନ ଅଧା ମାନବ ଅଧା ପର୍ଶୁ ଏଇ ଟାଇପର ତାଙ୍କେ ନେଇଥିଲେ ତାଙ୍କର ଇଏ ମୃତ୍ୟୁ କୁ ତାଙ୍କ ଇଏ କରିଥିଲେ।
ଆଚ୍ଛା ଏହିପରି ଭାବରେ ସେ ନିଜର ଅବତାର ନେଇକି ସ୍ଵୟଂ। ଉଁ ନିଜେ ସଂହାର କରିଥିଲେ ରାକ୍ଷସ ମାନଙ୍କୁ ଦେଖିବାକୁ ଗଲେ ହରିଣ କଶ୍ୟବକୁ ନିଜର। ଭକ୍ତ ପହ୍ଲାଦକୁ ବଞ୍ଚେଇବା ପାଇଁ ତ ବିଭିନ୍ନ ପ୍ରକାର କଳା ସଂସ୍କୃତି ଆପଣଙ୍କ ଠାରୁ ଶୁଣିବାକୁ ମଧ୍ୟ ମୁଁ ଦେଖି ଖିବାକୁ ମିଳିଲା ଯେ ଗଞ୍ଜାମରେ ପ୍ରସିଦ୍ଧ ବିଳୀ ନାମା ର ପାଲା ନାଚ କହିବାକୁ ଗଲେ ଯେମିତି ଆମର କହିବାକୁ ଗଲେ
ପୌରାଣିକ ନାଚ ଯାହା ଦ୍ଵାରା ଆମର ଯୋଉ କୃଷ୍ଟନୀଳା, ରାମନୀଳା ଯାହା ହଉ ଯେ ଏଇ ଟାଇପର ତାଙ୍କେ ବୁଝେଇ କୁହନ୍ତି ପାଲା ନାଟକ, ଦାସ କାଠିଆ
ଦାସକାଠିଆ, ଦାସକାଠିଆ ମଧ୍ୟ ବହୁତ ଫେମସ ଗଞ୍ଜାମ ଜିଲ୍ଲାରେ ଘାସ କାଟିଆ ଦୁଇ ଜଣ ଲୋକ କାଠିକୁ ଧରିକି ହେଲା ଶବ୍ଦ ବାହାର କରିକି ସେଇଟା ମଧ୍ୟ ବିଭିନ୍ନ ପ୍ରକାରର ପୁରାଣ ଶାସ୍ତ୍ର ମଧ୍ୟ ଗାହାଣୀ ଦ୍ଵାରା ସେମାନେ ଖେଳେଇଛନ୍ତି ଏହିପରି ଭାବରେ ଗଞ୍ଜାମର ବହୁତ ଗୁଡିଏ ପ୍ର ପ୍ରସିଦ୍ଧ ଗୁଡିଏ ନାଟକ ସଂସ୍କୃତି କଳା ସଂସ୍କୃତି ଗଞ୍ଜାମ ଜିଲ୍ଲାକୁ ଆଗେଇ ନେଇଛି ଆପଣଙ୍କ ସେଠାରେ ମତେ ବହୁତ ଖୁସି ଲାଗୁଛି। ଆପଣଙ୍କୁ ଶୁଣିକି ଆପଣଙ୍କ ଠାରୁ ବହୁତ ଶିଖିବାକୁ ଜାଣିବାକୁ ମିଳିଲା ଯେ ଗଞ୍ଜାମ ଜିଲ୍ଲାରେ ଏ ସବୁ ବିଭିନ୍ନ ପ୍ରକାରର ନାଟ୍ୟ କାର୍ଯ୍ୟକଳାପ ସଂସ୍କୃତି ମଧ୍ୟ ଆଗକୁ ବଢେଇ ବଢେଇ ଯାଉଛି। ତ ମୁଁ କଣ କହୁଛି କେବେ ଯିବା ଆପଣଙ୍କ ସହିତ ଗାଁ ମ ଦେଖା କରିକି?
ଆପଣ ଆସନ୍ତୁ କେବେ ଆମର ଇଏ ନାଟକ ଦେଖିବାକୁ ଆସନ୍ତୁ ଆପଣ ଯେବେ ଯେ
ମୁଁ ସମୟରେ ଦେଇକି ମୁଁ ଗଲେ ଆପଣ ମୁଁ ଏଇ ସବୁ ହଁ ଯାତ୍ରା ମୁଁ ଦେଖିପାରିବି ନା ନାଟ୍ୟ କାର୍ଯ୍ୟକଳାପ ସଂସ୍କୃତି ସବୁ।
ବରନ୍ତୁ ଆପଣ ମିଶିବା ପୁଣି ଦେଖିବାକୁ ଯିବା ଆଉ ମିଶିକି
ଆଚ୍ଛା ଠିକ୍ ଅଛି ଠିକ୍ ଅଛି ଆପଣ ସହିତ ପୁଣି ଦେଖ ଖାହବା ପୁଣି ଆପଣଙ୍କ ସହିତ ମୁଁ କଣ୍ଟାକ୍ଟ କରିକି ମୁଁ ଆପଣଙ୍କ ସହିତ ଯିବି ପୁଣି ମୁଁ ଆପଣଙ୍କ ଏଇ ଗଞ୍ଜାମ ଜିଲ୍ଲା ସୌନ୍ଦର୍ଯ୍ୟ ଏବଂ କଳା ସଂସ୍କୃତି କୁ ମୁଁ ନିଜେ ଉପଭୋଗ କରିବି। ଶୁଣିକି ବହୁତ ଖୁସି ଲାଗିଲା ପୁଣି ଦେଖାହବାସ ଠିକ୍ ଅଛି ସ ଧନ୍ୟବାଦ ଥାଙ୍କ ରହିଲି ନମସ୍କାର।